ହାଲୋ। ହଁ। ହଁ ହାଲୋ।
ହଁ ଶୁଭ ସନ୍ଧ୍ୟା।
ହୁଁ। କଁ କରୁଚନ୍ତି? କଁ କରୁଚନ୍ତି? କଣ କରୁଛନ୍ତି ଆପଣ?
ଏବେ ବସିଚି ଆଉ ଗରମ ତ ବହୁତ ଜୋର ହଉଚି ଆପ-ଆପଣ କଣ କରୁଚନ୍ତି?
ହଁ ମୁଁ ବି ବାହାରେ ଅଛି ଗରମ ହଉଚି ବୋଲି। କଣ ଖାଇଛନ୍ତି କି ନାଇଁ?
ହଁ ଏଇ ସନ୍ଧ୍ୟାରେ।
ଉଁ ଦିନବେଳେ ଏମତି ପଖାଳ, ଭଜା ଆଜି ତ ସ୍ନାନ ପୁର୍ଣିମା ପୁରା ପୁରି ସା ପୁରା ସାଧା।
ହୁଁ ଯାଇଥିଲେ ମନ୍ଦିର?
ହଁ ସକାଳ ଦଶଟା ବେଳେ ଯାଇଥିଲୁ ମନ୍ଦିର ଯେ ଜଗନ୍ନାଥ ମନ୍ଦିର ଦର୍ଶନ କରିକି ଆସିଲୁ, ଆଉ ମାନେ ଆପଣ ଯାଇଥିଲେ ନା ନାହିଁ?
ନାଇଁ ମୁଁ ଯାଇ ନଥିଲି।
ହଁ ହଉ ନେକ୍ସଟ ଟାଇମ ଯିବେ ନଲେ ଆଗକୁ ତ ରଥଯାତ୍ରା ଆମର ଆସୁଛି।
ହଁ।
ଏବେ ଗୋଟେ ଉଁ ଏ ଖବରଟା ପ୍ରକାଶ ପାଇଥିଲା ଯେ ଦୁଇଶ କୋଟି ଟଙ୍କାର ରଥ ଗୋଟେ ଦିନ ପାଇଁ। ତାପରେ ସେ ରଥ ଭଙ୍ଗା ହେଇଯିବ ଅର୍ଥାତ ଜଗନ୍ନାଥ
କୋଉଠି ପୁରୀରେ?
ହଁ ପୁରୀରେ ଜଗନ୍ନାଥ ମହାପ୍ରଭୁ ସେ ରଥକୁ ଚଢିବା ପାଇଁ ଗୋଟେ ଦିନ ପାଇଁ ଦୁଇଶହ କୋଟି ଟଙ୍କା ଖର୍ଚ୍ଚ ସେ ରଥରେ।
ଓହୋ ଏମିତି ତାହେଲେ?
ହଁ ତାପରେ ଗୋଟେ ଦିନ ପରେ ସେଇଟା ଭାଙ୍ଗି ଦିଆଯାଉଛି।
ଓ ସେଟା ଏଇ ବର୍ଷ ଏକା ନା ସବୁ ବର୍ଷ ସେମିତି ହଉଛି।
ଶହ ମାନେ ଶହ ଶହ କୋଟି ଟଙ୍କା ଏମିତି ଖର୍ଚ୍ଚ ହେଇଯାଏ।
ଓହୋ, ଆଉ ରଥଯା ଟାଇମ ରେ ଆପଣ କୁଆଡେ ଯାଆନ୍ତି ପୁରୀ ନା ନାଇଁ?
ନାଇ ଉ ପ୍ରାୟତଃ ମୁଁ ରଥାଯାତ୍ରା ସମୟରେ ପୁରୀରେ ଥାଏ। ଗୋଟେ ଦିନ ପାଇଁ ଯେମିତି ବି ହେଲେ ମୁଁ ପୁରୀରେ ରୁହେ। ଏ ରଥ ଟଣା ଆରମ୍ଭ ହେଲେ ରଥ ଦୋଡିିକକୁ ଛୁଇଁକି ଗୋଟେ ଭାବନ୍ତି ରଥ ଦୌଡିିକ ଛୁଇଁଲେ ପୁଣ୍ୟ ମିଳେ ବୋଲି। ସେଇ ଅନୁସାରେ ସେ ଭାବନା ସେ ଭକ୍ତି ହଁ ମାନେ ରଥ ଦୌଡ଼ିକୁ ଛୁଇଁକି ପଳେଇ ଆସେ ଆଉ ଆପଣ ଯାଆନ୍ତି ନା ନାଇଁ?
ହଁ ମୁଁ ଥରେ ଯାଇଥିଲି ରଥଯାତ୍ରା ଟାଇମ ରେ। ଆଉ ସବୁ ବର୍ଷ ତ ଯାଇ ହୁଏନି ଘରେ ଛାଡନ୍ତିନି ଜଣେ।
ହଁ କଣ ହୁଏ କି ରଥଯାତ୍ରାରେ ଯୋଉ ଭିଡ
ହୁଁ
ମାନେ ଅସମ୍ଭାଳ ଭିଡ ସେଠି ମାନ ବଞ୍ଚିବା ଟା ବି କଷ୍ଟ ହେଇଯାଏ। ନିଜକୁ ଉ ସମସ୍ତେ ଚେଷ୍ଟା କରନ୍ତି ନିଜକୁ କେମିତି ବଞ୍ଚ ସେ ଵେ ସେ ଜାଗାରେ।
ହୁଁ ପୂର୍ବ ବର୍ଷ ପରା କଣ ଘଟଣା ହେଇଥିଲା।
ହଁ ପୂର୍ବ ସେ ବି କିଛି ଦୁର୍ଘଟଣା ଘଟିଥିଲା। ପ୍ରତ୍ୟେକ ବର୍ଷ କିଛି ନା କିଛି ଘଟଣା ଦୁର୍ଘଟଣା ଘଟୁଛି। ଗୋଟେ ଘଟିଲେ ତାକୁ ଦି ଟା ଦେଖଛି କିନ୍ତୁ ପ୍ରତ୍ୟେକ ବର୍ଷ କିଛି ନା କିଛି ଘଟୁଛି। ଏ ସମସ୍ତେ ସତର୍କତାର ସହିତ ରହୁଛନ୍ତି।
ହଁ ଏଥର ଏବେ ବି ତରଫରୁ
ତୁ ଘରେ ଛାଡିଲେନି। ତୁ ଗହଳି ନା ରଥଯାତ୍ରା ଟାଇମ ରେ।
ରଥଯାତ୍ରା ସମୟରେ ତ ଗହଳି ମାନେ ଛାଡ ମାନେ ସେଠ ଯୋଉ କୁହନ୍ତି ତୁରିସ୍ ପଖବାକୁ ଜାଗା ନଥାଏ ସେମିତି ପରିସ୍ଥିତି ସୃଷ୍ଟି ହେଇଯାଏ। ସୂରି ସପକ ହଁ ଆମେ ପ୍ରତ୍ୟେକ ବର୍ଷ ଏଇ ସାଙ୍ଗ ସାଥି ମିଳିମିଶି ଯାଉ ଆମେ ଯେ। ଯା ପ୍ରିଭ ଅ ପୂର୍ବଥର ଟିକେ ଯାଇ ହେଲାନି ଘରେ କାମ ଥିଲା ଏ ବର୍ଷ ତ ଆମେ ଭାବିଛୁ ମନସ୍ଥ କରିଛୁ ଯିବା ପାଇଁ କଣ ହଉଛି ଦେଖିବା।
ହୁଁ
ହୁଁ
ଆଉ ଏବେ କଣ ଖାଇଛନ୍ତି କି ନାଇଁ?
ହଁ ଏବେ ତ ଖାଇଛି ମାନେ ଭଲ ଲାଗେ ସେଦିନ ଟା ପୁରା ପୁରୀ ସାରା ଓଡିଶାର ରଥଯାତ୍ରା। ସବୁ ମାନେ ଛୋଟ ଛୋଟ ଛୋଟ ପାଖରୁ ଆରମ୍ଭ କରି ପୁରା ବଡ଼ ବଡ଼ ରଥ ବି ସବୁ ହେଇଥାଏ। ଏମତି ଛୋଟ ଛୋଟ କୁନି କୁନି ପିଲା ମାନେ ବି ସିଏ ଉ ତାଙ୍କର ତାଙ୍କ ହାତରେ ଯାହା ଯେତିକି ହେଇପାରେ ଛୋଟ ଛୋଟ ରଥ। ଅ ବନେଇକି ସେଥିରେ ଗୋଟେ ଦୌଡି ବାନ୍ଧି ଚାଲୁଥିବେ ନୁହେଁ କି?
ହଁ ଆଉ ଠାକୁରାଣୀ ଯାତ୍ରା ଦେଖିବାକୁ ଯାଇଥିଲେ କି ନାଇଁ?
ଅ ଠାକୁରାଣୀ ଯାତ୍ରା ଯାଇଛି। ଠାକୁରାଣୀ ଯାତ୍ରା ସେଟ ଯାହା ଫୁଲ ମଜା ମସ୍ତିର ସହିତ ହେଇଛି।
ହଁ
ହୁଁ ଉମ୍ ଭଲ ଲାଗିଲା, ଠାକୁରାଣୀ ଯାତ୍ରା। ଏଇଟା ତ ଆମର ଦି ବର୍ଷର ଥରେ ତ ହଉଛି
ହୁଁ, ସେଠି ବି ମୁଁ ଭଲେଣ୍ଟର ଥିଲି ତ
ଓହୋ।
ଆମର ଠାକୁରଙ୍କ ଉପରକୁ କେତେବେଳେ ଯଦି ଜଣେ ଆସିକି ସଡନଲି ପାଣି ଫାଣି ପିଙ୍ଗି ଦିଅନ୍ତି ନା, ହଳଦୀ ପାଣି
ତ ସେଥିପାଇଁ ପ୍ରୋଟେକ୍ଟ କରିବା ପାଇଁ ଭଲିଣ୍ଟରମାନଙ୍କୁ ରଖିଛନ୍ତି।
ଓହୋ, ହଁ।
ହୁଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ହଁ ଆପଣଙ୍କ ଘରେ?
ହଁ ଭଲ ଅଛନ୍ତି।
ନା ଗଲେ ରାତିରେ ଖିଆପିଆ ହବ ଆଉ ନାଇଁ?
ହଁ।
ଆଉ ତ ଯେମତି ତ ଗରମ ହଉଛି ଘରେ ତ ପଶ୍
ହୁଁ। ଷ୍ଟଡି କରୁଛନ୍ତି ନା?
ହଁ ପଢାପଢି, କୁଁ ପଢାପଢି ଚାଲିଛି।
ହୁଁ।
ଆପଣଙ୍କର ପଢାପଢି ଚାଲଚି ତ?
ହଁ ମୋର ବି ଚାଲଚି।
ହଉ ସେଗୁଳା ଉମ୍ ଚାଲୁଥାଉ
ହୁଁ।
ଆଉ ଗୋଟେ ପ୍ରୟାସ ମାନେ ଜାରି ରହୁ, ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯାଅ ଭଲ ଲାଗିବ, ଖୁସି ଲାଗିବ ସମସ୍ତଙ୍କୁ। ଏବେ ତ ଉମ୍ ମାନେ ସମସ୍ତ ସ୍ତଙ୍କୁ ଘୋଡା ଭଳିଆ ଉମ୍ ଦୌଡିବାକୁ ପଡୁଛି। ଉମ୍ ଚାକିରୀ ପାଇଁ ଚାକିରୀ ପାଇଁ ଯୋଉ ଭଳିଆ ସଂଘର୍ଷ ସମସ୍ତେ କରୁଚନ୍ତି, ଯାହାବି ହେଲେ ସମସ୍ତ ସ୍ତଙ୍କୁ ଘୋଡା ଭଳିଆ ଦୌଡିବାକୁ ପଡୁଛି ଆଉ କେହି ଆଉ ଆଗରୁ ପୂର୍ବ ଯେମତି ଆମର ଯେମିତି ପୂର୍ବରେ ଥିଲା ହଁ ଚାକିରୀ ହବ, ହେଇଯିବ, ନଲେଜ ଅଛି ଜ୍ଞାନ ଅଛିି ତ ହେଇଯିବ, ସେ ସବୁ ନାହିଁ ଏବେ ନାଇଁ। ଆମକୁ ପଢ଼ିବାକୁ ପଡିବ, ଆମକୁ ଯିବାକୁ ପଡିବ ଆମକୁ।
ହଁ ଆଜିକାଲି ତ ଗମେଣ୍ଟ ଜବ୍ ପାଇବା ପାଇଁ ସମସ୍ତେ ସଂଘର୍ଷ କରୁଛନ୍ତି।
ହଁ ଏବେ ତ ସମସ୍ତଙ୍କର ଇଚ୍ଛା ଗୋଟେ ସରକାରୀ ଚାକିରୀ ଟାଇ ସରକାରୀ ଚାକିରୀ ଟାଇ ହେଇଗଲେ, ସମସ୍ତେ ଖୁସି ହେବେ।
ହଁ।
ଉଁ, ଏବେ ବା ଗୋଟେ କୌତୁହଳର କଥା ହଉଛି କଣ ଗୋଟେ ହେଁ ବେଳେବେଳେ ହସ ଲାଗେ, ମାନେ କୌଣସି ଗୋଟେ ବିଭାହ ପ୍ରସ୍ତାବ ଆସିଲେ ସେଠି ବି ମାନେ ବିବାହ ପାଇଁ ପ୍ରସ୍ତାବ ଆସିଲେ ସେଠି ବି ଫାଷ୍ଟ ପଚରା ହୁଏ, ଆରେ ତମ ଆଉ ତମ ପୁଅ କଣ କରୁଚନ୍ତି, ସରକାରୀ ଚାକିରୀ କରୁଛନ୍ତି?
ହଁ ହଁ ଠିକ କଥା, ହଁ।
ନହେଲେ ନାଇଁ, ଆଉ ତେଣୁ କରି ତାର ସରକାରୀ ଚାକିରୀର ମୂଲ୍ୟ ବର୍ତ୍ତମାନ ବହୁତ। ଗୋଟେ ପିଅନ ବି ହେଲେ ଯୋଉ ଆମର ଉମ୍ ଯୋଉ ରହୁଛନ୍ତି, ସେମାନେ ବି ଗୋଟେ ହଁ, ବହୁତ ମାନେ ବଡ କଥା। ସେ ଅନୁସାରେ ଦରମା ଯା ଦେଲେ ସେମାନେ ଭାବୁଛନ୍ତି ଯେ ସେମାନେ ଏ ଇଏ ଟା ଆମର ଜୀବନ ସାରା ରହିଲା ଆମେ କୋଉଠି ଯାଇକି ଗୋଟେ ଘରୋଇ କ ମାନେ ଘରୋଇ ଜାଗାରେ ହୁଁ ଚାକିରି କରିବ ଆଜି ଅଛି ତାଙ୍କ ଇଛା କାଲି କାଢ଼ି ଦେବେ କଣ କରିବେ। କି ମାନେ ଏତେ ରିକ୍ସ ମାନେ ଅଧିକ ଠିକ୍ ସମୟରେ ଯେତେବେଳେ ନିଜର ଅଧିକ ଜ ଜରୁରୀ ଥିବ ସେଇ ସମୟରେ ଧରି ବାହାର କରିଦେବେ ଆମେ ତା ଙ୍କ ବିରୋଧରେ ବି ଯାଇପାରିବାନି କି କିଛି କରିପାରିବାନି କିନ୍ତୁ ଆମେ ସରକାର ଅଧୀନରେ କାମ କରୁଛନ୍ତି ମାନେ କାର୍ଯ୍ୟ କରୁଛନ୍ତି ମାନେ ଆମକୁ କି କିଛି କହିପାରିବେନି ସମସ୍ତେ ସେଥିପାଇଁ ସେଇଟାକୁ ଅଧିକ ଧ୍ୟାନ ଦେଉଛନ୍ତି ଆଉ।
ହଁ।
ନା ସେ ପ୍ରସ୍ତୁତି ଜାରି ରଖ। କଣ?
ଆପଣଙ୍କର ହବି କଣ?
ହୁଁ ସେଟା ତ କହିବାକୁ ଗଲେ ମତେ ହଁ ଚେସ୍ ଖେଳିବାକୁ ଭଲ ଲାଗେ।
ଆଜ୍ଞା।
ଅ ଚେସ୍ ଯେତେବେଳେ ଫାଙ୍କା ସମୟ ବେଳେ ମୁଁ ଚେଷ୍ଟା କରେ ଯଦି କେହି ଯଦି ଏ ସେମିତି ଉଡ଼୍ ଚେସ୍ ଚେସ୍ ଖେଳାଳି ପାଖରେ ଥାଏ। ତାହେଲେ ମୁଁ ତାକୁ ଚେଷ ଖେଳିବା ପାଇଁ ଟିକେ ଇଏ କରେ। ଆଉ ନହେଲେ ଏମିତି କିଛି ନାଇଁ ହଁ। ଭଲ ଭଲ ଆଇଟମ ର ରୋଷେଇ କରିତେ ଭଲ ଲାଗେ।
ଓହୋ।
ହୁଁ ଆ ଆପଣଙ୍କର?
ମତେ ଡ୍ୟାନ୍ସ କରିବାକୁ ଭଲ ଲାଗେ। ଆଉ ସ୍ପୋର୍ଟସ ସେଇଯାକ ସବୁ ବହୁତ ପସନ୍ଦ। ଏବେ ବର୍ତ୍ତମାନ ସେ ଓଡିଶା ପୋଲିସ ପାଇଁ ପ୍ରିପାୟର ଚାଲିଛି।
ନା ବର୍ତ୍ତମାନ ଓଡିଶା ପୋଲିସ ପାଇଁ ପ୍ରସ୍ତୁତ ଅଛ?
ଆଜ୍ଞା।
ହୁଁ ନା ବହୁତ ବଢିଆ ଅତି ଗର୍ବର କଥା। ଏବେ ତ ବାହାରିବ ଏ ଓଡିଶା ପୋଲିସ
ହଁ ସେଇଟାକୁ ହିଁ ଜଗିଛି।
ହୁଁ ତା ପାଇଁ ଭଲ ଭାବରେ ପ୍ରସ୍ତୁତ ହବ ଯେମିତି ଏଥର ହେଇଯାଉ। ହୁଁ ତାର ତ ଲିଖିତ ପରୀକ୍ଷା ଟା କୋତ୍ସିନ ତାର ପ୍ରଶ୍ନ ପତ୍ର ଟିକେ ସହଜ ଆସେ ଏଇ ଶାରୀରିକ ପରୀକ୍ଷା ଟା ସେଥିପାଇଁ ଟିକେ କଷ୍ଟ କରିବାକୁ ପଡେ ଆଉ।
ଆଜ୍ଞା।
ହୁଁ। ହୁଁ ସବୁବେଳେ ଆଉ। ଆ ରାତିରେ ଅଛି ଦିନର ଯାହା ଭାତ ରୋଷେଇ ହେଥିଲା ମୁଁ ଟିକେ ପାଣି ଦେଇ ରଖି ଦେଇଛି ସେଇଟା ପଖାଳ କରି ଖାଇଥିଲେ ଆଉ ଟିକେ ଅଛି ରାତିରେ କଣ ଭଜା କରି ଖାଇଦବା ଗରମରେ କିଛି ଖାଇବାକୁ ଇଛା ହଉନି ରାତି ରେ ମସଲା ଜାତୀୟ ଖାଦ୍ୟ ଖାଇଲେ ନିଜେ ଗୋଟେ ଭୟ ଲାଗୁଛି ଗୋଟେ ଠିକ ଭାବରେ ହଜମ ହଉନି।
ହୁଁ।
ହଁ। ହଉ। ହଉ ମୋର ଏବେ ଗୋଟେ କାମ ଅଛି ମୁଁ ଏବେ ଏ ରହୁଛି ଆମେ ପରେ କଥା କଥା ହେବା।
ଆଜ୍ଞା ଠିକ ଅଛି।
ହଉ ଥ୍ୟାଙ୍କ ୟୁ ଧନ୍ୟବାଦ।
ହଁ।